ହେଲୋ।
ହୁଁ କଣ କଣ କରୁଥିଲ?
ଏଇଠି ବସିଥିନି।
ବର୍ଷା ଉଠେଇଛି ନା।
ବର୍ଷା ଉଠେଇଚିନା।
ବର୍ଷା ଉଠେଇଛି ନା ପକେଇଲାଣି।
ଏହି ଘରେ ପବନ ପକଉଛି।
ହଁ ହ ସୋଇକି ଉଠି ସାଇଲଣି?
ମୁଁ ଗାଧୁଆବେଳେ ସୁଏନି।
ଖରାବେଳେ ସୋଉନ।
ନା।
ଉଁ ହୁଁ।
ଗରମ ହଉଚି
ଘର ଭିତରେ ଗରମ
ଓହୋ ଆଜି ଆମର ହେନେ ଟିକେ ଥଣ୍ଡା ଲାଗୁଛି, କାଲି ବର୍ଷା ହେଇଥିଲା ବୋଲି ଆଜି ଥଣ୍ଡା।
ସେଥିପାଇଁ ଆଜି ଟିକେ ଥଣ୍ଡା ଲାଗୁଛି, କାଲି ଗାଧୁଆବେଳେ ବହୁତ୍ ଗରମ ହେଇଥିଲା ମାନେ ଜୋରେ। ହେଇନଥିଲା ଆଜି ଟିକେ କମ୍ ଲାଗୁଛି।
ଆଜି ବର୍ଷା ହେଇଥିଲା ବୋଲି ଥଣ୍ତା ଲାଗୁଛି। ଖାଇଲ କେତଳେ?
ଦି
ଓ ହୋ।
ଆଉ ସନ୍ଧ୍ୟାବେଳେ କଣ କରିବ ଜଳଖିଆ ଖାଇବ?
ଏଇ ଦେଖିଆ
ହଁ ହଁ ଆମର ବି ଏପଟେ ବର୍ଷା ଉ ଉଠେଇଲାଣି ଲୁଗାରେ ପଡ଼ିଛି ଯାଏଁ ତୋଳିକି ଆଣିମି ଆଣିନେଇଁ।
ହୁଁ
ଏରା ଯିମି ମୁଁ କଁ କରୁଚ ପୁଅ ଟା ଏଇନା ଗାଧେଇଲା ତ ଗାଧେଇକି ଖୋଇ ଖୁଆ ଦେଇକି ଟିକେ ସୋଇ ପକେଇନି।
ଏବେ
ହଁ ଏଇ ଟିକେ ହେଲା ଗାଧେଇଲା ଏଇ ସାଢ଼େଗୋଟେ ବେଳେ ଗାଧେଇଲା ଗାଧେଇକି ତାକୁ ଖୋଇଦେନି। ସେ ଶୋଇଲା ଶୋଇକି ଲୁଗା ପଟା ରା ତା ସବୁ ସୁକୁଥୁଲା ବାହାରେ ତାକୁ ତୋଳିକି ଆଣିନି ବର୍ଷା ଉଠେଇଲାଣି ତ ଜୋରେ।
ହୁଁ।
କାଲି ମନେ ନଥିଲା ଏମିତି ଲୁଗା ଗୋଟେ ଟେ ପଡ଼ିଥିଲା ବାହାରେ ସେ ସବୁ ଓଦା ହେଇଗଲା। ଓଦା ହେଇଗଲା ଏଇନା ମୁଁ ଯାଏଁ ଦେଖା ତୋଳି ତୁଳା କି ଆଣେ। ବାହାରକୁ ଆସିଛି ତୋଳୁଛି ଆଉ।
ହୁଁ।
ବାହାରେ ଟିକେ ଭଲ ପବନ ଦୋଉଚି। ହଁ ବାହାରେ ଟିକେ ଭଲ ପବନ ଦଉଛି ଘରେ ଗରମ ଲାଗୁଛି।
ସେ ବାହାରେ ଅଛନ୍ତି, ଘରେ ଶୋଇଥିଲେ ଗରମ ପକେଇଲାରୁ ବାହାରେ
ଫ୍ୟାନ ପବନ ରା ବି ଗରମ ହେଇ ଯାଉଛି, କିନ୍ତୁ ଏଇ କାଲି ବର୍ଷା ହେଲା ପରଠୁ ଥଣ୍ତା ଲାଗୁ ଫ୍ୟାନ ପବନ ଟା ବି ଥଣ୍ତା ଲାଗୁଛି।
ହଁ ବା କଣ ରୋଷେଇ ହେଇଥିଲା ଖାଇଲ?
ହଁ।
ଦଳା ହେଇଥିଲା। ଆଉ ଯୋଉ ଶୁଖୁଆ ତରକାରୀ ହେଇଥିଲା, ଆଉ ଦଳା ରେ କୁଆ ସବୁ ବାଇଗଣ, ଟମାଟ ଆଉ ଭେଣ୍ଡି, ପୋଟଳ ସବୁ ଯୋଉ ପୋଡା ହେଇକି ଦଳା ହେଇଥିଲା।
ଓ ହୋ ଆମିଷ ସମସ୍ତେ ଆଇଁଷ ଖାଉଚ।
ହଁ ଆଜି ସମସ୍ତେ ଖଇବେ।
ଓହୋ ରବିବାରେ ତମର
ରବିବାରେତ ସିଏ ଖାଇ
ଏଇ ଜଗନ୍ନାଥ ପାଇଁ ଖାଅ ଜଗନ୍ନାଥ ଦିକ୍ଷା ପାଇଁ ଖାଅନା।
ହଁ ହଁ ଭାଇ ହେରିଆ ଖାଇଦିଅନ୍ତି ଭାଇ ମୁଁ ବି ଖାଇଦିଏ। ଯୋଉ ଘରେ ଯଦି ଆସୁନି ସେ
ଭୋଜି ଫୋଜି ଯୁଆଡେ ଗନେ। ଖାଅନା ନା ଖାଅ ନା ସୁଦୁ ତମେ ତମ ବାପା ଆଉ ମା ଖାଆନ୍ତିନି।
ହଁ ନା ଆମେ ଖାଇଦୋଉ।
ହଁ ହଁ। ଆଉ ଏଇନା କୁଆଡେ ବାହାଘରିଆ ପଡିିନି କଲ।
ନା ଏବେ ବାହାଘରିଆ କାଇଁ ନାହିଁ।
ଏଇ ଆଷାଢ଼ ମାଷ ଯାହାର ଥିବ ତମର।
ହଁ ଏବେ
ଆମର ନାହିଁ।
ଓ ହୋ ବନ୍ଧୁବାନ୍ଧବ ଜାଣି ଥିବ ଆଉ।
ହୁଁ। ଛୁଆ ତ
କଁ କହିଲ।
ହଁ।
ଆଏନି ଏଠି ଛକରୁ ଯାଏନି।
ଛକରେ ନାଇ ବାହାଘର।
ଗାଁକୁ ସାଙ୍ଗ ଛୁଆର ଯାଏନି।
ହଁ ହଁ ତମ ସାଙ୍ଗ ଛୁଆଙ୍କର ବି ହବାର ଅଛି ବାହାଘର।
ହୁଁ।
ମୁଁ ସେଇ ମୋ ସେଇ ଯୋଉ ଯାଇଥିନି ସେ ଗଲା ବର୍ଷ ଶୁନି ବାହା ହେଲା ଯାଇଥିନି ଆଉ କାଇଁ କିଏ ବାହା ହେଇଛନ୍ତି କି ଆଉ କିଏ ଆମ ବ୍ୟାଚରେ ହିଁ ବାହା ହେଇନାହାନ୍ତି ସବୁ ହବାର ଅଛି ବାହାଘର।
କଁ କଇଲ।
ଶୁବୁନେଇ।
ମୁଁ କଇଲି ଝିଅ ଅଛନ୍ତି ନା।
ହଁ ଆମ କ୍ଳାସରେ ହଁ ଝିଅ ଅଛନ୍ତି ଆହୁରି ବାହା ପାଇଁ ସାତ ଆଠ ଛଅ ସାତ ଜଣ ଅଛନ୍ତି।
ଜଣ ଅଛନ୍ତି।
ହଁ ଛଅ ଜଣ କେତେ ଅଛନ୍ତି।
ସବୁ ହେଇଯିବଣି
ହଁ ସ ସତେଇଶ ଅଠେଇଶି ବର୍ଷ ହେଲାଣି ଆଉ।
ଉଁ ହୁଁ
ହଁ କରିବି ବାହା ହେବେ। ଝିଅ ଛୁଆ ତ ସବୁ ଲେ ଡେରି ପର୍ଯ୍ୟନ୍ତ ବାହା ହଉଛନ୍ତି ଆଉ। ପୁଅ ପିଲା ବି ଡେରି ବାହା ହଉଛନ୍ତି ଝିଅ ପିଲା ବି ଡେରିରେ ବାହା ହଉଛନ୍ତି। ହ ତ।
ମୁଁ ଯାଇଥିଲି ନାଳୁ ଭାଇ
କଁ କହିଲ?
ନାଲୁ ଭାଇ ଆଗେ ବାହା ହେଇଗଲାଣି।
ହଁ ସେ ପୁଅ ପିଲା ଗୋରା ଆଗେ ବାହା ହେଲା।
ଲାଗିଲା।
ଆଉ ପୁଅ ପିଲା ଜଣ ସମସ୍ତେ ଅଛନ୍ତି କିନ୍ତୁ ଝିଅ ପିଲା ଆଉ ପାଞ୍ଚ ଛଅ ଜଣ ଅଛନ୍ତି ବାହା ବାବକୁ।
କଣଷ୍ଟ ଟା ଅଣତିରିଶ ତାପଛକୁ
ହଁ ତମ ସମସ୍ତେ ଶୋଇଛ ଖାଇକି?
ଆଜି ରାସ୍ତା ଦେଇ ଆସିଥିଲେ ଦେଇ ଘରକୁ ଯାଇଥିଲେ।
ହଁ ତମ ବାପା ଯାଇଥିଲେ କୋଉଠି ଦେଇ ଘରକୁ ଯାଇଥିଲେ?
ହଁ। ଏଇ ଆସି ଯାଇ ଆଉ ବୋଉ ନାନୀ ହେରିକା ଯାଇଥିଲେ
ଓହୋ।
ହୁଁ ହୁଁ ହୁଁ ହୁଁ।
ରଜ ପାଇଁ ଯାଇକି ଆସି ସାରିଲୁଣି ଆ?
ହଁ ଆଜି
ଓହୋ ତାହେଲେ ତମ ବାପା ଯାଇକି ଆସ ସାଇଲେଣି ରଜ ପାଇଁ ଆଉ ତମ ଦେଇ ଯୋଉଦିନ ଫାଙ୍କା ହେବେ ଆସିବେ ଆଉ
ମୁଁ ଜାଣିନି
ହଁ ତମ ଭିଣେଇ ଆସିନେ ତମ ଭଉଣୀ ଧରିକି ଆସିବେ ଆଉ।
ହୁଁ।
ସେ ଆସିବେ ରହିବେ ନାଇଁ ବୋଧେ ପଳେଇବେ?
ଓହୋ ସେଇଥିପାଇଁ ତହନ୍ତ ପଳେଇ ଆସିଛ ଆଉ
ହୁଁ।
ସେଥିପାଇଁ ରଜ ପାଇଁ ଯାଇକି ପଳେଇ ଆସିଛ।
ନା ତା ଯା ନାହାନ୍ତି ତ।
ଓହୋ।
ତା ଯା ଯାଇଛନ୍ତି ତାଙ୍କ ବାପା ଘରକୁ ତ ସେ ଯୋଦିନ ଶକ୍ରାନ୍ତି ସେଦିନ ଆସିବେ।
କୋଉ ଦିନ ଆସିବେ?
ଯୋଉଁ ସଂକ୍ରାନ୍ତି ପଡିବ।
ଓହୋ ସିଏ ବି ରଜ ପାଇଁ ପଳେଇଛନ୍ତି।
ହଁ ସେଇଦିନ ଆଶ ଅଛନ୍ତି।
ହଁ ହଁ ହୁଁ।
ହୁଁ।
ହଁ ହଁ।
ତମ ପୁଅ ଟା ଚଗଲା ହଉଛି ନା ସିଏ ତମ ଭଉଣୀ ପୁଅ ଟା?
ହଁ ହୁଁ।
ହଁ ମାଉସୀ ଡାକିଲାଣି ନା?
ନାଁ।
ଖାଲି ମାମା ମାମା ବାପା ବାପା ହଉଛି।
ଓଁ ହୋ।
କ ପାଟି ଫିଟିନି।
ଆସ ମାମା ଡାକୁଚି ଆପଶ
ହି ଆଉ ଶ-ଆଉ ସବୁ ଶବ୍ଦ ରା କହିପାରୁନି। ଡେରିରେ କହିବ, ଗୋଟେ ଗୋଟେ ଛୁଆ ଡେରିରେ କୁହନ୍ତି। ହଁ।
ଖଣ୍ଡେ ଖଣ୍ଡେ ହଉଛି ତାର ଏଇ ଦି ବର୍ଷ ପୁରିବ।
ଦି ବର୍ଷ ଆମ ସେ ପୁଅଟା ର ବା ଆସିକି ହେଲାଣି ଚାରି ବର୍ଷ, କଥା ଟା ଟିକେ ଟିକେ ତଥାପି ଖଣ୍ଡ ଖଣ୍ଡିଆ ହଉଛି, ମାନେ ସବୁ ମାନେ ପୁରା କହିଦଉଚି। ସ ଠିକ୍ କହିଦଉଚି, ଆଜ୍ଞା।
ତଥାପି ପଞ୍ଚମ ଷଷ୍ଠ ପଢନ୍ତି ଖଣ୍ଡ ଖଣ୍ଡିଆ ଆସିବ।
ହଁ। ସବୁ ଛୁଆଙ୍କର କଣ ସଠିକ୍ କଥା ହବ କି, ଟିକେ ବୟସ ସ ଟିକେ ହେଇଗନେ ତିନି ଚାରି ବର୍ଷ। ଛୁଆଙ୍କର ଟିକେ ତା ପାଟି ଟା ଟିକେ ପୁରା ଫିଟିନେ ଯାଇକି କଥା ଟା ଟିକେ ପୁରା ତୋମକୁ ଶୁବିବ।
ନା ସେମାନଙ୍କର
କଣ କହିଲ?
ସେମାନଙ୍କର ପାଠ ଭଲ ହୁଏ, ସେ ହୁଏ ତାଙ୍କର ଯୋଉ ଖନ୍ ମାନେ ଖନା ଟାଇପ୍ ଯାଏନା। କଥା ତାଙ୍କର ଟିକେ ଖନେଇକି କୁହନ୍ତି। ତାଙ୍କର ପାଠ ଭଲ ହୁଏ, ତାଙ୍କର ବୁଦ୍ଧି ଭଲ ବି।
ବୁଦ୍ଧି ଭଲ ହୁଏ।
ତାଙ୍କର ଭଲ ବୁଦ୍ଧି।
ନାଇଁ ଆ, ଆମ ପୁଅଟାର ବି ଭଲ ପାଠ।
ନାଇଁ ନାଇଁ ସିଏ ମୋତେ ଡାକୁଚି ଆସେ ପଢେଇବୁ।
ହଁ।
ହଁ।
ଛୋଟବେଳେ ତ ଉଁ, ବଡ ହେଲେ ଜଣା ପଡିବ।
ବଡ ହଁ ସେଇଆ ବା ବଡ ହେଲେ ଜଣା ପଡିବ। ଏଇନା ସେ ପାଠର ମୂଲ୍ୟଟା କିଛି ବୁଝିନାଇଁ ତ ସେଥିପାଇଁ ମୋତେ ଡାକୁଚି ଆଇ ପଢ଼େଇବୁ।
ସପ୍ତମ ଅଷ୍ଟମ କୁ ପୁଅ ଗଲେ ଜଣା ପଡିବ ସେ କୋଉ ଭଳିଆ ପାଠ ପଢୁଛିି କଣ।
ମୋ କହିବା କଥା ଏବେ ପାଠ ପଢୁଛି, ମାନେ ମୁଁ ଏବେ ମାନେ ଆମେ ଏବେ ଜାଣୁଚେ ପା ଠ ପଢୁଛି ସେ ଆ ଗକୁ ସେ କଣ କରିବ, ସେ ପୁଣି ଧୀରେ ଧୀରେ ବଡ ହେଲା ପରେ ଜଣା ପଡିବ। ବ ପାଠ ଭିତରେ ସେ ପୁରା ପଶିଗନେ ଜଣା ପଡିବ ପାଠ ଟା ସେ କେତେ ପଢିବ।
ହଁ ଜଣା ପଡିବ, ସପ୍ତମ ଅଷ୍ଟମ ବେଳୁ ଜଣା ପଡିବ।
ହଁ ମାନେ ଗୋଟେ ଗୋଟେ ଛୁଆ ସେ ଛୋଟବେଳୁ ପୁରା ପାଠ ପଢ଼ୁଥିବେ, ବଡ ହେନେ ଆଉ ପାଠ ପଢ଼ିବେନି। ଆଉ ଗୋଟେ ଗୋଟେ ଛୁଆ ଛୋଟ ବେଳୁ ପୁରା ପାଠ ସାଠ ଓ କିଛି ପଢିିନଥିବେ, କିନ୍ତୁ ବଡ ଷଷ୍ଠ ସପ୍ତମ ହେଲେ ସେ ପାଠ ମାନେ ପଢ଼ିବେ ଠିକ୍ ପାଠ ପଢ଼ିବେ। ସେ ସେଥି ସେତେବେଳୁ ଠିକ୍ ପାଠର ମୂଲ୍ୟ ସେ ବୁଝିବେ। ଆଉ ଗୋଟେ ଗୋଟେ ଛୁଆ ସେ ଛୋଟ ବେଳୁ ପୁରା ପାଠ ପଢି ପଢି ପଢି ପଢି ଠିକ ଟାଇମ୍ ବେଳକୁ, ନା ଠିକ ହଁ ସେ ଆଉ ପା ଠ ପଢିବେନି,
ହୁଁ।
ଆମ ପୁଅଟା ଏ ଏଇନା ପଢୁଚି, ସେ ଆଗକୁ କଣ କରିବ।
ଯଦି ତାଙ୍କର ପାଠ ହଉ ଯେତେବେଳେ ଷଷ୍ଠ ସପ୍ତମ ଭିତରେ ପାଠ ଟା ଧରିଯିବ ନା
ହଁ ସେଇଟା ତ ପାଠ ତମେ ଷଷ୍ଠ ସପ୍ତମ ବେଳୁ ଯୋଉ ପାଠ ଟା ଧରିବ ସେଇଟା ହିଁ ପାଠ।
ହୁଁ।
ଠିକ ସମୟ ବେଳୁ ତମେ ପାଠଟା ଧରିଥିବ ଠିକ୍ ହବ। ମୋ ପୁଅଟା କାନ୍ଦିଲାଣି ମୁଁ ଖାଇବାକୁ ଦଉଛି।
ହୁଁ ହୁଁ